ହ୍ୟାଲୋ ନମସ୍କାର ଆଜ୍ଞା।
ଆଜ୍ଞା ଆପଣଙ୍କୁ ମୋ ଭଏସ୍ ଭଲସେ ଶୁଣା ହଉଛି?
ଆଜ୍ଞ ଆଜ୍ଞା ଆପଣଙ୍କୁ ମୋ ଭଏସ୍ ଶୁାଯାଉଛି ଠିକ୍ ଠାକ୍?
ଆଜ୍ଞା ଆଜ୍ଞା ଏପଟ ତ ଟିକେ ସ୍ଲୋ ଶୁଣା ଯାଉଛି କିନ୍ତୁ ତଥାପି ମୋଠୁ ଆଶା କରିବେ କି ମୋ ଭଏସ୍ ଟାକୁ ଶୁଣିବାକୁ ଯେତିକି ଶୁଣାଯାଉଛି ସେତିକି ଶଣିବାକୁ ଚେଷ୍ଟା କରିବେ ଆପଣ।
ଆଜ୍ଞା ଆଜ୍ଞା ଆଉ ଆପଣ କଣ କରୁଛନ୍ତି ଏବେ?
ମୁଁ ଏବେ ଗୋଟେ ଖାତା ପଛରେ ଗୋଟେ ଫୁଲର ପ୍ରତିଛବି ଅ ଅଙ୍କନ କରୁଅଛି ଆଉ ଆପଣ?
ମୁଁ ଏବେ ଛାତ ଉପରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରୁଅଛି। ରେଭେନ୍ସା ରେ ଛାତ ସନ୍ଧ୍ୟା ସମୟରେ ଛାତ ଉପରେ ବସି। ପୂର୍ଣ୍ଣିମା ତିଥିରେ ପୁରା ରେଭେନ୍ସାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରୁଅଛି।
ଆଜ୍ଞା ଆଜ୍ଞା ଇଏ ଅନୁଭୂତି ଟା କିପରି ଆପଣ କଣ ମୋ ସହିତ ବିସ୍ତୃତ ଭାବେ ବର୍ଣ୍ଣନା କରିପାରିବେ?
ଆଜ୍ଞା। ଛତର ହଷ୍ଟେଲ ପୁରା ଭଲସେ ତିନି ମହଲା କୋଠା ଭଲସେ ଦେଖାଯାଉଛି। ତାପରେ ପୂର୍ବ ପାର୍ଶ୍ୱ କୁ ଅନେଇଲେ ରେଭେନ୍ସାର କ୍ଲାସରୁୁମ୍ ରେ ଥିବା ଡିପାର୍ଟମେଣ୍ଟର ସବୁ ବଡ଼ ବଡ଼ କୋଠା ଆଉ ଆମ ଆଖିକୁ ପରିପୂର୍ଣ୍ଣ କରିଦଉଅଛି। ଏବଂ ଏପଟ ସାଇଡ଼ କୁ ଅନେଇଲେ ଛତ୍ର ବଜାରର ଗଳି। ଏବଂ ଏପଟକୁ ଅନେଇଲେ ହାଇକୋର୍ଟର ଦୃଶ୍ୟ ଏବଂ କ୍ଲକ୍ ଟାୱାରର ଦୃଶ୍ୟ ମନୋରମ କରୁଅଛି।
ଆପଣଙ୍କ କଲେଜ୍ ପାଖରେ ତାହେଲେ ହାଇକୋର୍ଟ ଅଛି ନା।
କଲେଜ୍ ପାଖରେ ନାହିଁ ବହୁତ ଦୂରରେ ଅଛି କିନ୍ତୁ ଏତେ ଉଚ୍ଚ ଯେ ଦେଖାଯାଉଛି ତାର ଶିଖର।
ଆମ କଲେଜ୍ ପାଖରେ ବି କୋର୍ଟ ଅଛି।
ଆଜ୍ଞା ଆମେ ଜାଣିଅଛୁ ଆଉ। ଆଜ୍ଞା ଆଉ ଆପଣ ଏବେ କଣ ଖାଇଛନ୍ତି?
ମୁଁ ଦିପହରେ ଖାଇଥିଲି। ଆପଣଙ୍କୁ ବୋଧେ ଏ ବିଷୟରେ ଆପଣଙ୍କୁ କହିଥିଲି କିନ୍ତୁ ମୁ ପୁନର୍ବାର କହିବାକୁ ଚାହୁଁଛି ମୁଁ ଖାଇଥିଲି ଭାତ ଶାଗଡାଲି, ଶାଗ, ଖଟା ପାମ୍ପଡ଼
ହୁଁ
ଆପଣ କଣ ଖାଇଥିଲେ, ଏଇଟା ତ ମୁଁ ଜାଣିଛି ଛାଡନ୍ତୁ ତାହେଲେ ଅଲଗା କୌଣସି ବିଷୟରେ ଚର୍ଚ୍ଚା କରିବା କି ଆପଣଙ୍କ ଦିନଟି କିପରି ଗଲା।
କ୍ରିଏଟ୍ କରିଥିଲେ ଆପଣଙ୍କୁ ସେଇଟା ଦୂର
ଆପଣ ମତେ ଗୋଟେ ବିଷୟ ବସ୍ତୁ ଉପରେ କହୁଥିଲେ କି ଆପଣଙ୍କର ଏସାର ଶିକ୍ଷକ ଜଣେ ଆପଣଙ୍କୁ କଣ କହୁଥିଲେ।
ସାର୍ ସାର୍ ଆମକୁ ଯେତେବେଳେ ପ୍ରଥମ କଥା ଯେତେବେଳେ ଆମେ ଯାଇଥିଲୁ ଆମକୁ ଭଞ୍ଜକଳା ମଣ୍ଡପକୁ ଡକାଯାଇ ଥିଲା ଯେତେବେଳେ ଆମ କୋଚିଂରେ ହୁଁ ଆଠଟି ନାଇଣ୍ଟି ପରସେଣ୍ଟ୍ ବାହାରିଲା। ତ ପାଁଶହ ତେୟାଅଶୀ ପ୍ରଥମ ସ୍ତାନ ଯାଇଥିଲା ଯେଉ ମାର୍କ ସାର୍ କହ ଗୋଟେ ବଡ଼ ଆରେଞ୍ଜମେଣ୍ଟ ଆକ ଆରମ୍ଭ କଲେ ଗୋଟେ ବୁକିଂ କଲେ ଗୋଟେ ମଣ୍ଡପକୁ ତ ସେଠାରେ ସିଏ ନିଜର ଅ ସବୁ ସମ୍ବର୍ଦ୍ଧନା ଦେବେ ବୋଲି ସବୁ ଟପ୍ପର ଛାତ୍ରମାନଙ୍କୁ ଡକାଇଲେ ବୁଝିପାରୁଛନ୍ତି ମୋ କଥା ତ ଡକାଇଲେ ଯେମିତି ତ ଆମ୍ଭମାନଙ୍କୁ ବି ଡକାଇଥିଲେ ଶୁଭମ୍ ଙ୍କୁ ଆଉ ମୋତେ ଯେହେତୁ ଆମେ ପୂର୍ବବତ୍ସ ପୂର୍ବବର୍ଷର ନାଇଣ୍ଟି ପରସେଣ୍ଟ ଏଭବ ରଖିଥିବା ପିଲାମାନେ ଆମକୁ ଡକାଇଥିଲେ। ତ କୌଣସି ଗୋଟେ ପୂର୍ବବର୍ଷର ଛାତ୍ରକୁ ନିଜର ସମ୍ବର୍ଦ୍ଧନା ଶେରୀମନୀକୁ କଣ ପାଇଁ ଡକାଯାଏ?
ତାଙ୍କର ସଫଳତାକୁୁ ଦର୍ଶେଇବା ବି
ତାଙ୍କର ସଫଳତାର ଦର୍ଶାଇବା ପାଇଁ କିମ୍ବା ଛାତ୍ରମାନଙ୍କୁ ବା ଛୋଟ ପିଲାମାନଙ୍କୁ ଆମର ଏକ୍ସପିରିଏନ୍ସ ସେୟାର କରିବା ପାଇଁ କିଛି ବି ଆମକୁ ତ ଆମ ଯେତେବେଳେ ସମ୍ବର୍ଦ୍ଧନା ଆମକୁ ତ ଏମତି କିଛି ଦିଆହୋଇ ନଥିଲା ଗୋଟେ ଫୁଲ ତୋଡ଼ାକୁ ସମ ସ୍ତଙ୍କୁ ଦିଆହୋଇ ଦିଆହୋଇଯାଇଥିଲା।
ଆଜ୍ଞା ଆଜ୍ଞା ସେଇଟା ଆମେ ଜାଣିପାରିଥିଲୁ ଏଇ କଥାକୁ ଆମେ ବେଶ୍ ଭଲ ଭାବେ ପରେ ହୃଦୟ କାମନା କରିପାରିଛୁ ଏ ବର୍ଷର ପିଲାଙ୍କ ପାଇଁ ସେ କଣ ରଖିଥିଲେ?
ଆ ଏବର୍ଷ ପିଲାଙ୍କ ପାଇଁ ଗାମୁଛା ଖଣ୍ଡେ ଜଗନ୍ନାଥଙ୍କର ଫଟୋ ଗୋଟେ ଫୁଲଟୋଡ଼ା ଗୋଟେ ଆଜ୍ଞା ବୁଝିପାରୁଥିବେ। ଯେତେବେଳେ ଆମକୁ ଅଜୁ ଭାଇ ନାମକ ଗୋଟେ କୋଚିଂରେ ସବୁ ସୁପରଭାଇଜର କାମ କରନ୍ତି। ହ୍ୟାଲୋ। ତ ସେ ଫୋନ କରି କହିଲେ ଯେ ସୌମ୍ୟ ଆସିଚି ସୌମ୍ୟ ତମ ପାଇଁ ବି ଗୋଟେ ଅଛି। ସମ୍ବର୍ଦ୍ଧନା ଅଛି। ମୁଁ ନ ହେଲେ କଣ ପାଇଁ ଯାଇଥାନ୍ତି କୋଚିଂକୁ?
ସମ୍ବର୍ଦ୍ଧନା ଅଛି। ଯୋଉଟା ଆପଣଙ୍କୁ ଆର ବର୍ଷ ଦିଆହେଇ
ନାଇଁ, ଏଇ ବର୍ଷ ଦିଆହବ। ମୋତେ ଅଜୁଭାଇ ଏକଥା କହିଲେ। ଯେହେତୁ ଶୁଭମ୍ ବୋଲି ଗୋଟେ ପିଲାଟେ ବର୍ଷ ହେଲାଇଁ ନିଟ୍ ପରୀକ୍ଷା ପାଇଁ ପି-ପି ଭଲରେ ପରୀକ୍ଷା କରୁଥିଲା ନିଟ୍।
ଆଜ୍ଞା ଆଜ୍ଞା। ମୁଁ ଆପଣଙ୍କୁ ଆଉ ଗୋଟେ ପ୍ରଶ୍ନଟି ପଚାରିବାକୁ ଚାହୁଁଛି ଆପଣଙ୍କର ଯୋଉ ଆଉ ଜଣେ ବନ୍ଧୁ ତାଙ୍କ ନାଁ କହିଲେ ଶୁଭମ୍। ତାଙ୍କର ନିଟ୍ ପରୀକ୍ଷା ଫଳଟି କିପରି ହେଲା?
ଭଲ ଯାଇନି କହୁଥିଲି। ଯେହେତୁ ପରୀକ୍ଷା ଭାଆରିନି ରେଜଲ୍ଟ। ତ ଯିଏ ସିଏ ଆନାଲାଇସ୍ କରୁଥିଲେ କିଛି ଭଲ ଯାଇନି। ଛାଡ଼ନ୍ତୁ। ଆପଣ
ଆଚ୍ଛା। ତା ହେଲେ ସେ କଣ ଆଉ ଗୋଟେ ବର୍ଷ ଡ୍ରପ୍ ନେବେ?
କିଏ ଜାଣେ? ସେ ଠିକ୍ କରି ନାହିଁରେ ଏପର୍ଯ୍ୟନ୍ତରେ ନିଷ୍ପତ୍ତି ନଉନାହିଁ। ହ୍ୟାଲୋ। ଆପଣ ବୁଝିପାରୁଥିବେ। ହ୍ୟାଲୋ। ହ୍ୟାଲୋ। ଶୁଣାଯାଉଛି।
ହଁ ହଁ ଆ ହଁ, ଶୁଣାଉଛି ଶୁଣାଉଛି।
ହଁ, ତା ପରେ ଯେହେତୁ ଆମକୁ ଡାକିଥି ଶୁଭମ୍ ଯେହେତୁ ନିଇଟି ୟୁଜି ପରୀକ୍ଷା ଥିଲା ବହୁତ ପାଖାପାଖି। ଜୁନ୍ ଏକୋଇଶିରେ। ସିଏ ମନା କରିଥିଲା ଆସିବା ପାଇଁ। ଯେହେତୁ ଦେଖନ୍ତୁ ଗୋଟେ ସମ୍ବର୍ଦ୍ଧନା ଅଛି ନା ଡକା ଯିବ ଯଦି ଷ୍ଟେଜ୍ ଉପରୁ ସେ ଗୋଟେ ପିଲା ଆବସେଣ୍ଟ ଥିବ ସାରଙ୍କୁ ବହୁତ ଖରାପ ଲାଗିବ। ସେଥିପାଇଁ ମୁଁ ଶୁଭମଙ୍କୁ ବହୁତ ରିକ୍ୱେଷ୍ଟ କଲି ତାଙ୍କ ଘରେ ସେ କନଭେନ୍ସ କରିକିନା ସିଏ ଆସିଲା। ବହୁତ କଷ୍ଟରେ ବହୁତ ବାଧ୍ୟାରେ ଆସିଲା, ବୁଝିପାରୁଛନ୍ତି ତ? ହ୍ୟାଲୋ। ତ ଆମେ ବସିଲୁ। ତାପରେ ସବୁ ଟିଚର୍ ମାନେ ଭାଷଣ ଦେଲେ ତାପରେ ସବୁ ଭଲସେ ପ୍ରୋଗ୍ରାମ୍ ଆରମ୍ଭ ହୋଇଗଲା। ତା ପରେ ସବୁ ଟପର୍ ପିଲାଙ୍କୁ ଡକା ହୋଇ ମାନେ ଏ ବର୍ଷ ଯିଏ ଫେରିବେ ତାଙ୍କୁ ସମ୍ବର୍ଦ୍ଧନା ଦିଆ ହେଲା। ତା ପରେ ସେ ସେ ଆଠ ଜଣଙ୍କୁ, ସେ ଆଠ ଜଣଙ୍କୁ ଟପର ମାନଙ୍କୁ କିଛି କହିବା ପାଇଁ ସୁଯୋଗ ଦିଆଗଲା। କେମିତି କଣ ସେ ପଢ଼ିଲେ କେମିତି କଣ ଏକ୍ସପେଏନ୍ସ ତାଙ୍କର ସେୟାର୍ କରିଲେ?
ହ
ଆମକୁ ଆଉ ଷ୍ଟେଜ୍ ଉପରକୁ ହିଁ ଡାକିଲେନି।
ତା ହେଲେ ଆପଣ କୋଉ କାରଣ ବଶତଃ ସେଠି ଯାଇଥିଲେ?
ସେଇ କଥା ହିଁ ମୁଁ ବୁଝିପାରିଲିନି। ମୋତେ ଆମ ଦି ଜଣକୁ ଏତେ ଖରାପ ଲାଗିଲେ ସେ
ଆପଣ କଣ ପେଇଁ ଯାଇଥିଲେ? ଆପଣ କଣ ପେଇଁ ଯାଉଥିଲେ ଏବଂ ଆଉ ଜଣେ ଆପଣଙ୍କର ସାଙ୍ଗ, ଯାହାଙ୍କର ଚାରି ପାଞ୍ଚ ଦିନ ଗଲେ ଗୋଟେ ରାଷ୍ଟ୍ରୀୟ ସ୍ତରର ଏତେ ବଡ ପରୀକ୍ଷା ଅଛି ସିଏ ବି ସେ ପରୀକ୍ଷାକୁ ଅ ପଛରେ ପକେଇ ଏଠି ସମୟ ମୂଲ୍ୟବାନ ସମୟର ତିଆରି କରିବା ବି କଂପ୍ଲିଟି ହେଇଚି।
ହଁ, ଚିକେନ ଦୋକାନ ହେଇଚି ଡାକୁଥିଲେ ଆଉ। ଅଜୟ ମୋତେ କହିଥିଲେ ଯେ ଏ କଥା କିନ୍ତୁ ଷ୍ଟେଜ୍ ଉପରକୁ ହିଁ ଡାକିଲେନି। ବୁଝିପାରୁଛନି ତ?
ପୁଅ କୋଳକୁ ଛାଡି ଦିଅ ମୋତେ।
ଆମକୁ ବହୁତ ଖରାପ ଲାଗିଲା, ଏତେ ଖରାପ ଲାଗିଲା ଯେ ଆମେ ଯେହେତୁ ଆମକୁ ଦଶ୍ଟା ବେଳେ ଡାକିଥିଲେ। ଆମକୁ ବାର୍ଟା ବେଳେ ଟିଫିନ୍ ଦେଇ ପଠଉଛନ୍ତି। ଆପଣ ବୁଝିପାରୁଥିବେ ତାଙ୍କର କେତେ ଅତିଥ୍ୟ କଣ ଆପଣ ବୁଝିପାରୁଛନ୍ତି?
ଦ୍ୱିତୀୟଥା ମୁଁ ସେଇ ଜିନିଷଟାକୁ ମର୍ମ ହେଦି ଭାବରେ ଜାଣିପାରୁଛି କାହିଁକିନା ଏଇଟା ଆପଣଙ୍କ ପାଇଁ ନୂଆ ହେଇପାରେ କିନ୍ତୁ ଆମ ଏସାର୍ ଛାତ୍ରଛାତ୍ରୀଙ୍କ ଭିତରୁ କିଛିଟା ଅ ଆମର ଭଳିଆ ନିମ୍ନ ସ୍ତରୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏଇଟା ଗୋଟେ ସାଧାରଣ କଥା।
ହଁ, ତାପରେ ଯେହେତୁ ନୂଆ ଷ୍ଟୁଡେଣ୍ଟ ମାନଙ୍କୁ ପାଇଛନ୍ତି ତ ପୁରୁଣା ଷ୍ଟୁଡେଣ୍ଟମାନଙ୍କୁ ଭୁଲିଯିବାର ତାଙ୍କର ଆଉ ଏ ଗୋ ଟେ ପ୍ରୟାସ ସେଇଟା ଗୋଟେ, ତାଙ୍କ ବିଜିନେସ୍ କୁ ସେମାନେ ଦେଖିବେ। ତାପରେ
ଆଜ୍ଞା, ଆଜ୍ଞା ଦିକ୍।
ତାଙ୍କ ଘରକୁ ଗଲି, ଏତେ ଦିନ ପରେ ମୋ ପରମ ମିତ୍ରକୁ ଦେଖା କରେଇ ନଥିଲି। ଆଜ୍ଞା ହେଇଗଲାଣି ଏବେ, ତାପରେ ଏବେ ମୁଁ ତାପରେ ଗୋଟେ ପରମ ତ୍ରଙ୍କ ଘରକୁ ଗଲି ରାଜେଶ୍ କୁମାର ସାହୁ ବୋଲି ଆପଣ ଜାଣିଥିବେ।
ଆଜ୍ଞା, ଆଜ୍ଞା।
ତାଙ୍କ ଘରେ ଆଣ୍ଟି ବହୁତ ଥର ମୋତେ ଡାକିଥିଲେ ଆସିବା ପାଇଁ ଯେହେତୁ ମୁଁ କଟକରେ ରହୁଛି। ଭୁବନେଶ୍ଵର ଥିଲା ବେଳେ ମଝିରେ ମଝିରେ ଯାଏ ଘରକୁ। ଯେହେତୁ ମୁ କଟକରେ ରହିଯାଉଛି ଯାଇପାରୁନି ତ ଆଣ୍ଟି ଡାକନ୍ତି ସବୁବେଳେ ତ ମୁଁ ଯାଇପାରେନି ତ ସେଇ ସୁଯୋଗର ଉପଯୋଗ କରି ମୁଁ ଘରୁକୁ ଗଲି। ଆଣ୍ଟିଙ୍କ ହାଣ୍ଟି ରନ୍ଧା ଖାଇଲି ଖାଇ ପିଇ ସନ୍ଧ୍ୟାବେଳକୁ ଆସିଲି। ମୁଁ ସେଇ କଥା କହୁଛି।
ଏ ତାହେଲେ ଏଇଟା ମୁଁ ବୁଝିପାରିଲି କି ଆପଣଙ୍କ କିଛି ନା କିଛି ତ ଫାଇଦା ହେଲା।
ହଁ ସେଇଟା ହିଁ ମୁଁ ଘରେ ଥିଲେ ହୁଏତ ମୋତେ ଘରେ ସୋ ଗୋଟେ କୌଣସି ପରମ ମି ମିତ୍ରଙ୍କ ଘରକୁ, ହଁ। ଆଉ ହୁଏତ ମୁଁ ଆଉ ଗୋଟେ ହଲ୍ ଫାଇଦା ହେଇଛି ଯେ ମୁଁ ବସୁଥିଲି ଶୁଭମର ମୋର ମୋ ପାଖରେ ଆସି ଗୋଟେ ଜୁନିୟରଟେ ବସିିଲା। ସେ ଜୁନିୟରଟା ଯେତେ ଖରାପ ହେଇଥିବ ମୁଁ ଜାଣିନି ସେ ଜୁନିୟର କି ଆମ ଆମ ଜୁନିୟର ନୁହେଁ ଆମ ଜୁନିୟର୍ ର ଜୁନିୟର ସେ ଜଣେ ବୁଝିପାରଛନ୍ତି ତ ମୋ କଥା ସବ୍ ଜୁନିୟର। ତସ୍ ଯିଏ ଆସି ମୋ ପାଖରେ ବସିଲା ଭାଇ ପଚାରିଲା କଣ ସେ ଗୋଟେଏ ପିଲା ସ୍ମୃତି ବୋଲି ନାମ ଜଣେ, କେମିତି କଣ ପଢ଼ିବି କଣ କରିବି ହୁଏତ ସେ ବହୁତ ଖରାପ ହେଇପାରେ ହୁଏତ ସେ ମୂର୍ଖ ହେଇପାରେ ଗଧ ମାନେ ଏତେ ଭଲ ଷ୍ଟାଣ୍ଡାଡ଼ ନାହିଁ ଫିର୍ ବିି ସିଏ ଆଜି ଯୋଉ ପାଖରେ ବସି ମୋର ସହିତ କଥାବାର୍ତ୍ତା ହେଲା ମତେ ବହୁତ ଭଲ ଲାଗିଲା। ତାକୁ ମୁଁ ବହୁତ ଟିପ୍ସ ଦେଇଥିଲି ସେଦିନ। ତ ସିଏ ପୂଜାକରୁ ଅବା ନଯାଉ କିନ୍ତୁ ମୁଁ ମୋ କର୍ତ୍ତବ୍ୟ କରୁଛି ସବୁବେଳେ ଭଗବାନ ଦେଖୁଥିବେ। ତାପରେ ମୁଁ ସେଇ ଆଜ୍ଞା, ମୋର ନିଷ୍ ନିଷ୍ପତି ନେଇଥିଲି ଯେ ଆଉ କୌଣସି ଯାହାବି ହେଇଗଲେ ମୁଁ କୋଚିଂକୁ ଗମନ କରିବି ନାହିଁ। ତାପରେ ଏଇ କିଛି ସି ଏଇ
ଏହି, ଏହି, ଏହି କଥାଟି ଶୁଣିଲା ପରେ ମତେ ଗୋଟେ ରୁଢ଼ିଟିଏ ମନେପଡ଼େ। ସେ ଯଦି ଆପଣ ମତେ କହିବେ ତାହେଲେ ମୁଁ ସେଇଟା କହିବାକୁ ଚାହିଁବି। ଆଲୋ ଢ଼ମଣା ବୁଲି ବୁଲି ଆସି ସେଇ ଅଗଣା, ଆପଣା ବି ଦିନେ ନିିଶ୍ଚିନ୍ତ ବୁ ଝି ପାରିଲେ ଆପଣଙ୍କର ଶିକ୍ଷକଙ୍କର ମର୍ମ ବ୍ରେଦି ହୃଦୟର କଥା। ଏବଂ ଆପଣବି ବୁଝିପାରିଲେ ସେହି ବ୍ୟକ୍ତି ତୋର ପଛରେ ଥିବା ରହସ୍ୟର କଥା।
ଆଜ୍ଞା ଆଁ ଏ ଏଇ ରୂଢ଼ିର ଉତ୍ତରକୁ ମୁଁ ପରବର୍ତ୍ତୀ ଅଧ୍ୟାୟରେ ଆପଣଙ୍କୁ ଭଲ ଭାବେ ଏକ୍ସପ୍ଲେନ କରେଇଦେବି ଆଁ ଆପଣ
ଆଜ୍ଞା ଆଜ୍ଞା ଆପଣ ଏଇ ଜିନିଷରେ ଯଦି ରିଲେଟ୍ କରିପାରିଛନ୍ତି ମୋତେ ଗୋଟେ ହଁଟିଏ କୁହନ୍ତୁ? ଯେମିତି ଆମେ ପରବର୍ତ୍ତୀ ଅଧ୍ୟାୟରେ ଆହୁରି କଥା କହିପାରିବ।
ଆଜ୍ଞା ଆଜ୍ଞା ଆପଣ ନିଶ୍ଚିନ୍ତ ରୁହନ୍ତୁ ମୁଁ ବୁଝିପାରିଚି ଠିକ୍ ଆଉ ଆପଣଙ୍କୁ ବାହାରେ ଉତ୍ତର ମୁଁ ଦେଇଦେବି ଆଜ୍ଞା। ଆପଣ ଧନ୍ୟବାଦ୍ ଆଜ୍ଞା।
କହୁଚି ଆଉ ଆମ ସହିତ
ଆଜ୍ଞା।